ହଁ ନମସ୍କାର ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ।
ଆଉ କଣ କରୁଛନ୍ତି ଏବେ ଆପଣ?
ହଁ ମୁଁ ଏବେ ରୋଷେଇ ସରିଲା ଏବେ ଆସିଲି ଘରକୁ। ଟିକେ ବସିବା ଟିକେ ଥଣ୍ଡା ଫ୍ୟାନ ତଳେ ଟିକେ ଗରମ ହଉଛି। ପ୍ରବଳ ତ ଆଜି ଖରା ହଉଛି ଆପଣଙ୍କ ଆଡେ କେମିତି କଣ ହଉଛି?
ହଁ ଆମ ଆଡେ ଆଜି ବହୁତ ଖରା ହଉଛି ଗରମ ବି ହଉଛି।
ହଁ ଗରମ ତ ପ୍ରବଳ। ଆଉ ଆପଣ ଖାଇସାରିଲେଣି?
ହଁ ମୁଁ ଗାଧେଇ ଖାଇଥିଲି ସକାଳୁ। ଆଉ ଆପଣ ଖାଇ ରୋଷେଇ ବାସ ଏବେ ହଉଛି।
ହଉଛି କଣ ହଉଛି ରୋଷେଇ ଆଜି?
ମାଛ ହଉଛି।
ମାଛ ମାଛ ଭାତ।
ଆଜ୍ଞା।
ଗରମ ନା ପଖାଳ?
ନା ଗରମ।
ଆଚ୍ଛା ଆଚ୍ଛା।
ଆଉ ଆପଣ ଖାଇସାରିଲେଣି?
ହଁ ମୁଁ ଏବେ ଖାଇ ସାରିଲିଣିି। ଆମେ ସବୁ ଛୁଆ ମାନେ ଆମେ ସବୁ ସାଙ୍ଗ ହେଇକି ଖାଉ। ଆମର ମାଆ ଛୁଆ ବାପା ସବୁ ସାଙ୍ଗ ହେଇକି ଆମର ଯେତେବେଳେ ଖାଉ ଆମର ସାଙ୍ଗ ହେଇକି ଖାଇଦଉ। ହ
ହଁ ଏକାଠି ବସିକି ମାନେ ପରିବାର ଲୋକଙ୍କ ସହିତ ବସିକି ଖାଇଲେ ବହୁତ ଖୁସି ଲାଗେ।
ଖୁସି ଟା ମାନେ ମାନେ ହଉଛି ଜଣାପଡେ ମାନେ ପରିବାର ସାଙ୍ଗରେ ଖାଇଲେ କେମିତି ମଜା। ନାଇଁ।
ହଁ।
ଏବେ ତ ରୋଷେଇ ସରି ଆସିଲାଣି ପ୍ରାୟ ସରି ଆସିଲାଣି ଖାଲି ଭାତ ଟା ଟିକେ ଗା ଗାଳି ବି ଯାଉଛି। ଆଉ କିଛି ରୋଷେଇ ନାହିଁ। ଆ ଖରାବେଳେ ଟିକେ ବ ଏବେ ବସିବି ଟିକେ ଦେଖିବି ଯଦି ଆଉ କଣ ଛିଟା ମିଟା କାମ ଅଛି ଟିକେ କରିବା ଖାଲି ତା କାଇଁ ବସି ଟାଇମ ଲସ୍ କରିବା।
ହଁ ଠିକ କଥା।
ସେଟା ହଉଚି କରିବାକୁ ଯେତେବେଳେ ହେଲେ ବି କରିବାକୁ ପଡିବ ନା ଆମକୁ।
ହଁ।
ଆଉ ବସିବା ଅପେକ୍ଷା କାମ ଟା ସାରିଦେଲେ ଭଲ।
ହଁ କଥାରେ ଅଛି ବସିବା ଅପେକ୍ଷା କାଶିବା ଭଲ।
ହଁ। ଆଉ ସେଇଥିପାଇଁ ଟିକେ ଛିଟିଆ ମିଟିଆ ଯେଉ କାମ ଅଛି ବସିକି କରିଦେବା ଟିକେ ଫ୍ୟାନ୍ ତଳେ। ଆପଣଙ୍କ ଆଡେ କଣ ପରିବା ପତ୍ର ଲଗେଇଛନ୍ତି?
ହଁ ଆମ ବାଡିରେ ଯୋଉ ଲଗା ହେଇଛି। ଜହ୍ନି ଢୁଡ଼ଙ୍ଗ ଆଉ ବାଇଗଣ। ଭେଣ୍ଡି।
ଫଳିଲାଣି
ହଁ।
ଫଳିଲାଣି?
ହଁ ଫଳିଲାଣି।
ତାହେଲେ ଆପଣ ମାନ ବାଡିରେ ଯାହାବି କିଛିନା କିଛି ଚାଷ କରିକି ଖାଉଛନ୍ତି ନାଇଁ।
ହଁ ଆମର ସବୁବେଳେ ଲଗା ହଉଛି ବାଡି
ଯେହେତୁ ଆମେ ଯାହାବି ହେଲେ ହଉଛି ଆମେ ଚାଷୀ ଲୋକ। ଆମେ ଟିକେ ବାଡିରେ ଟିକେ ଫସଲ ଟିକେ କରିକି ଖାଇଲେ ଆମେ ଟିକେ ଉପକୃତ ମାନେ ସାର ମସଲା ଠୁ ଟିକେ ବଞ୍ଚିକି ରହିବା। ଆଉ ଏବେ ବଜାରରେ କଣ ଖାଲି ସାର। ଦେଇକି ଫଳେଇ ଦଉଛନ୍ତି ଔଷଧ ବେଶା କୀଟନାଶକ ସବୁ ପକେଇକି। ଦେହ ପ୍ରତି ବହୁତ କ୍ଷତି ହଉଛି ଆମର ନାଇଁ କି?
ହଁ ସେ ବଜାର ଜିନିଷ ତ ରାସାୟନିକ ସାର
ଲଗେଇଲେ ଆମେ ହଁ ବାଡିରେ ଆମେ ଗଛ ଟିଏ ଲଗେଇଲେ ଖାଲି ଖତ ଟିକେ ଦବା। ଦେଇକି ତାକୁ ଯେମିତି ଯତ୍ନରେ ପାଳିକି ଯେମିତି କରିବା ଯେମିତି ଫଳିବା ଯୋଉ ପରିବାଟି ଖାଇବା। ଟେଷ୍ଟ ତାର ଅଲଗା ମାନେ ଟେଷ୍ଟ ସ୍ୱାଦ ତାର ଅଲଗା। ଆଉ ଏରା ତ ବାହାରୁ କିଣିକି ଆସିଲେ ଖାଲି ତାର କୀଟନାଶକ ସବୁ ସେରା ଖାଲି ହୁଁ ଯେ
ମାନେ ବାଡିରେ ଯୋଉ ପରିବା ସେଇଥିରେ ଯୋଉ ସ୍ୱାଦଟା ଅଛି ସେ କିଣା ପରିବାରେ ନାହିଁ।
ନାହିଁ ନା ତ ନାହିଁ।
ସେ ଯୋଉ ବାଡିରେ ଯୋଉ ହେଇଥିବ ଶାଗ ତା ସହିତ ଟିକେ ଅଲଗା
ହଁ। ଆମର ବି ସେମିତି ବାଡିରେ ମୁଁ କଳମ ଶାଗ କରିଛି। ବାଇଗଣ ଲଗେଇଛି। ତି ଗୁଡ଼ଙ୍କର ଏବେ ଲଗା ହେଇଛି ହେଇନି। ଭେଣ୍ଡି ଜହ୍ନି ଆଉ ଖଡ଼ା ଶାଗ ପୋଇ ଆଉ କଖାରୁ ବୋଇତାଳୁ ମାନେ ବାଡିରେ ସବୁ ଲଗେଇଛି। ଆଉ ଯେହେତୁ ବର୍ଷା ଟା ହଉନି ଟିକେ ଖରା ହଉଛି ପ୍ରବଳ ଗରମରେ ପୋଡି ପୁଡ଼ା ଯାଉଛି ମରିଯାଉଛି ଆଉ କଣ କରିବା ଟିକେ କଷ୍ଟ ହଉ ପଛେ ଟିକେ ପାଣି ଦବାକୁ ପଡୁଛି ଦି ଟାଇମ। ସଖାଳେ ସନ୍ଧ୍ୟାବେଳେ ନଦେଲେ ଆମେ ଏତେ ଯତ୍ନ ନେଇ ଗଛରା ଲଗେ ଗେଇଛନ୍ତି ମରି ଯିବନି।
ଆପଣଙ୍କ ଆଡ଼େ ସପ୍ଲାଏ ପାଣି ଯାଉନ କି?
ସପ୍ଲାଇ ପାଣି ଦଉଛି ଦିଇ ଘଣ୍ଟା ଜମା ଆସୁଛି। ଦି ଘଣ୍ଟାରେ ଆମେ ଘର ବାହାର ଗାଧୋଇବା ପାଇଁ ଖାଇବା ପାଇଁ ପିଇବା ପାଇଁ ସବୁ ରଖିବାକୁ ପଡିବ ନା। ସଫାସଫି ସେଥିରୁ ରଖିବା ସେଇ ପାଣିରେ କଣ ଆମକୁ ଆଉ ହେଇପାରିବ।।
ଆଉ ଚଳିବା ପାଇଁ କୋଉଠୁ ସବୁ ଆଣନ୍ତି ପାଣି?
ଆମର ଟ୍ୟୁୱଲ୍ ବସିଛି ଏ ଯେଉ ବଡ଼ ଟ୍ୟୁୱେଲ୍ ବସିଛି ବୋରିଙ୍ଗ ଟ୍ୟୁୱଲ୍ ବସିଛି ସବୁ। ସେ ଟ୍ୟୁୱେଲ ରୁ ସବୁ ଏଠି ଆଉ। ସେଇଠୁ ଆଣୁ। ହଁ ଟିୱଲ୍ ରୁ ଆଣୁ ସେ ଟଟିୱଲ ବି ପାଣି ନେଇକି ସେ ଗଛ ପତ୍ର ଯୋଉ ବର୍ଷା ଟା ହେଲେ ଏତେ ଆମକୁ କଷ୍ଟ କରିବାକୁ ପଡନ୍ତାନେଇ। ଆ ଯେହେତୁ ବର୍ଷା ଟା ହୋଉନି କଁ କରିବା? ଆଉ ଗଛପତ୍ର ଯାହା ଟିକେ ବଞ୍ଚେଇବାକୁ ରଖିବା ନା। ଆଉ ଏତେ କଷ୍ଟ କରି ଲଗେଇଚ ଚି ନନେ ମରିଗନେ ସବୁ ଆମୁକୁ କଷ୍ଟ ହବନି?
ହଁ।
ଆଉ ସେଥିପାଇଁ ପାଣି ଟିକେ ଦବାକୁ ଏବେ ପଡୁଚି।
ଆଉ ରୋଷେଇ ପାଇଁ ମାନେ କୋଉ ପାଣି ଯୋଉ ବ୍ୟବହାର କର
ଆମର ବୋରିଂ ପାଣି ଆସେ ଯୋଉ ସପ୍ଲାଏ ପାଣି ଯା। ରୋଷେଇ ପାଇଁ ଆମର ସେଇ ପାଣିଟା ବ୍ୟବହାର କରୁ।
ଆମ ଆଡେ ସେ ବୋରିଂ ପାଣି ତେ ମାନେ ଭାତ ଟା ହୁଏନି କ ଭାତ ଟା ଅଲଗା ହେଇଯା ପଖାଳ ଟା ହୁଏନି ସେଥିପାଇଁ ଆମର ଏଠି ହଁ ଗରମ ଟା ଇଏ ପଖାଳ ଗଲେ ପ ଖାଳ ଟା ଭଲ ହେଇନି ମୋର କୂଅ ପାଣି।
ଆଚ୍ଛା।
ଆଉ ଟ୍ୟୁୱଲ୍ ବି ଅଛି ଆମ ସାହିରେ। ସପ୍ଲାାଇ ପାଣି ବି ଆସେ ଏବେ ବନ୍ଦ ହେଇଯାଇଚି କଣ ଖରାପ ହେଇଛି ସେ ପାଇପ ବସିବା ଆଉ। ବସିଲେ ପୁଣି ଛାଡିବି ପାଣି।
ଆଚ୍ଛା ଆଚ୍ଛା। ନା ଆମର ସେଇ ଟିୱଲ ପାଣି ଆମର ଆଣିକି ଭାତ ବସୋଉ ସପ୍ ପାଣି ଆମର ଭାତ ହଉଛି ଭଲ ଭାତ ହୋଉଚି। ଏ ଟିୱେଲ ପାଣି ଟା କଣ କୁହନ୍ତି ଟିକେ ଲୁହା ଗୁଣ୍ଡ ଆସୁଚି ତ। ସେ ଲୁହା ଗୁଣ୍ଡ ଟା ଆସିଲେ ପାଇପ୍ ଦ୍ଵାରା ଯୋହା ଆସୁଚି ଆମର ପାଣି ଆମର ପିଇଲେ ସେରା କଣ କିଡ଼ିନୀ ଉପରେ ଆମର ଏଫେଟ୍ ପଡୁଚି।। ଆଇରନ୍ ପାଣୀ ଟା ଯେହେତୁ ହେଟା ଆଉ ଆମର କିଡ୍ନୀ ଉପରେ ଆଫେଟ୍ ପଡୁଚି। ସେଇଥିପାଇଁ ଆମେ କଁ କରୁଚୁ ନା ଏଇ ସପ୍ଲାାଏ ପାଣି ସବୁ ରଖି ଦୋଉଚୁ ଘରେ ଗରାରେ। ଆଉ ଫିଲ୍ଟରରେ ସବୁ ରଖିଦୋଉଚୁ। ତାକୁ ସେ ପାଣି ଟା ଆମେ ଡେଲି ଫିଲଟରରେ ଢାଳିକି ମାନେ ପିଇବାକୁ ପଡୁଚି। ଯୋଉ ଯୋଉ ମାଟି ହାଣ୍ଡି। ମାଟି ହାଣ୍ଡିରେ ବି ପୁରମରେଇ ଦୋଉଚୁ ଏଇ ଖରା ଦିନ ହେଲା ଗରମ୍ ପାଣି। ହେଇଯାଉଚି ଫିଲ୍ଟର୍ ପାଣି ଟା ବି ତାତି ଯିବ। ଆଉ ଫ୍ରିଜ୍ ପାଣି ପିଇଲେ ଆମ ଦେହକୁ କ୍ଷତି। ଯେହେତୁ ଥଣ୍ଡା ଟା ଅତ୍ୟାଧିକ ମାନେ ଏଟା ଗ୍ୟାସ୍ ପାଣି ଟା। ଆଉ ଫ୍ରିଜ୍ ପାଣି ପିଇବାକୁ ଆମୁକୁ ଭଲ ଲାଗୁନି ଆ ସେ ହାଣ୍ଡିରେ ସବୁ ପାଣି ପୁରରେଇ ଦଞଉଚୁ। ପୁରରେୀ ଦେଇକି ତାପରେ ଗୋଟେ ଘୋଡ଼ଣୀ ଦେଇ ଦୋଉଚୁ। ଦେଇଦକି ଆମର ସେଇ ପାଣିଟା ଦିନରେ ପିଉଚୁ।
ହଁ ସେ ମାଟି ପାତ୍ରରେ ପାଣି ଟା ରଖିଲେ ପାଣି ଟା ଥଣ୍ଡା ରହିବ।
ଥଣ୍ଡା ରହେ ତାପରେ ସେ ପାଣିଟା ବି ଦେହକୁ ଭଲ।
ହଁ।
ଆଉ ସେଥିପାଇଁ ଆମେ ପିଉଚୁ ସେ ମାଟି ପାତ୍ର ପାଣି। ସେତେବେଳେ ଥଣ୍ଡା ପାଗ ଯଦି ହେଲା ତାହେଲେ ଆମେ କଣ କରୁଛୁ ନା ଏ ଫିଲ୍ଟର ପାଣି ପିଉଚୁ।
ଆଉ ଆପଣଙ୍କୁ କଣ ଭଲ ଲାଗେ।
ମତେ କହିବା ପାଇଁ। କହିଲେ ମୁଁ ସେମିତି କିଛି ମାନେ ବାରେନି ମତେ ସବୁ ଭଲ ଲାଗେ ଖାଇବା ପାଇଁ। ମୁଁ ମାନେ ମୋର ସେମିତି ମାନେ କିଛି ରୁଚି ନାହିଁ କିନ୍ତୁ ବହୁତ ଭଲ କଣ କହନି ମୋର ଟିକେ ମଟନ ଟା ପ୍ରିଅ ଟିକେ।
ଆଛା।
ହଁ ଆମେ ଟିକେ ଛୁଆ ବେଳୁ ବଡ ହବା ବୋଦେ। ଆମ ବାପା ସବୁ କଣ କହନ୍ତି ଆମକୁ ସବୁ ମଟନ ଟିକେ ସବୁବେଳେ ମାନେ ମଟନ ଆଣିକି ଦିଅନ୍ତି। ଆମକୁ ଖାଇବାପାଇଁ। ସେଥିପାଇଁ ଆମର ବହୁତ ଫେବରଟ୍ ହେଇଯାଇଛି ମଟନ୍ଟା ଟ ଖାଇବା ପାଇଁ। ବହୁତ ଭଲ ଲାଗେ ମତେ ଟିକ ମଟନ୍ ଟା,
ଆମର କିନ୍ତୁ ଘରେ କେହି ମଟନ ଖାଆନ୍ତିନି ତାକୁ କେହି ପସନ୍ଦ କରନ୍ତିନି। ଚିକେନ ମାଛ ଅଣ୍ଡା। ସେ ଚିଙ୍ଗୁଡ଼ି ସେରା ସବୁଖାନ୍ତି ନା ମୁଁ ଖାଏନି।
ଆଚ୍ଛା ଆଚ୍ଛା। ନାଇଁ ଆମର ସମସ୍ତଙ୍କର ମଟନ।
ଥିଲେ ଚିକେନ ବି କରୁଥିଲେ। ମୁଁ ଚିକେନ ଗୁରା ମଟନ ଭାବିକି ସେରାକ ବି ଖାଏନି। ହେତେଳେ ଛୋଟଟେ ହେଇଥିଲି।
ଆଚ୍ଛା।
ଫୋରରୁ ଯୋଉ କ୍ଲାସରେ ପଢୁଥିଲି।
ଅ ହୋ।
ଆଗରୁ ଖାଇନି ନା ସେ ଖାଇବାକୁ ଇଚ୍ଛା ହଉନି
ହଉ ହଉ ମୁଁ ରହୁଛି।
ହଉ।